ହ୍ୟାଲୋ
ଆଜ୍ଞା।
ହ୍ୟାଲୋ
ଆଜ୍ଞା କୁହନ୍ତୁ।
ହୁଁ ହଁ କୁହନ୍ତୁ ଏଇ ଆପଣଙ୍କ ନମ୍ବରକୁୁ କଲ ଲଗେଇଥିଲି ଲାଗିଲାନି।
ଆଜ୍ଞା ଆଜ୍ଞା।
ମୋ ତରଫରୁ ବୋଧେ ମେ ଵି କଣ ନେଟୱର୍କ ଇସୁ ହଉଛି କଣ ମୁଁ ଯାହାଙ୍କୁ ବି ଟ୍ରାଏ କରୁଛି ହଉନି।
ହ ସେଟା କିଛି ସମୟ ପାଇ ଆପଣଙ୍କର କିଛି ସମୟ ପାଇଁ କିଛି ସମୟ ପାଇଁ ଆପଣଙ୍କର ଉ-ଉ-ଉ ଫୋନ୍ ଟା ଟିକେ ଓ-ଓ-ଓ ସମସ୍ତିଙ୍କ ସର୍ଭର ଟିକେ ବୋଧେ ଅ-ଅ-ଅ ଅସୁବିଧା ଥିଲା।
ନାଇଁ ମୁଁ-ଉ-ଉ-ଉ ବୋଧେ ନୂଆ ମାନେ ଏବେ ଜଏନ କରିଛି ନା ତ ମତେ କିଛି ସୋ ବି କରୁନଥିଲା ମାନେ ଆଜି ବହୁତ ପ ଚରା ଉଚରା କଲା ବେଳକୁ ସେ କହିଲେ ଏମିତି ଏମିତି କରିବ, କଲା ପରେ ଟାକ୍ସ ଆସିଲା, ତାପରେ-ଏ-ଏ ହଉ ଛି ମାନେ କଲ ଟ୍ରାଏ କଲା ଆଉ କାହାକୁ ଯଦି କଲ୍ ଯାଉନି ତାପରେ ସେ ମ୍ୟାଡ଼ାମ କଣ୍ଟାକ୍ଟ କଲି ସେ କହିଲେ ଠିକ୍ ଅଛି କିଛି ନାହିଁ ଯଦି ନ ଯାଉଛି ନହେଲେ ଆପଣଙ୍କୁ ଯିଏ କଲ୍ କରୁଛନ୍ତି ଆପଣ ଖାଲି ରିସିଭର ହିସାବରେ କଥା ହେଇଯାନ୍ତୁ ନହେଲେ ଆଉ।
ଆଜ୍ଞା। ଆପଣ ଟିକେ-ଏ-ଏ-ଏ ଓଡିଆ ଲାଙ୍ଗୁଏଜ ବେଶି-ଇ-ଇ ଅ ବ୍ୟବହାର କରନ୍ତୁ। ପୁରା, ଆଉ ମୁଁ ଯେ ଯୋଉ ସମୟରେ କହୁଛି ଆପଣ ସେଇ ସମୟରେ କହିବେନି କଥା, ମୁ କହୁଛି ହେଲେ ପରେ ଆପଣ କହିବେ।
ଆଜ୍ଞା ଆଜ୍ଞା।
କଣ ଏବେ କଣ କରୁଛନ୍ତି?
କିଛି ନାହିଁ ବସିଛି।
ଠିକ ଅଛି। ଆପଣ-ଅ-ଅ ଆଉ ଆପଣଙ୍କର ଘରକୁ ଯିବାର କୁ-ଉ-ଉ-ଉ କଣ ମାନେ କିଛିଦିନ ବ୍ୟବଧାନ ଭିତରେ ଅଛି ଆପଣଙ୍କର କିଛି
ହୁଁ ନାହିଁ। ଏବେ କ୍ଲାସ ଫ୍ଲାସ ଚାଲିଛି ନା ତ ଏବେ କିଛି ନାହିଁଁ ଯିବାର।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆପଣ ଆଜି କଣ ଅ-ଅ-ଅ ବନେଇଛନ୍ତି ଖାଇବା ପାଇଁ?
ଆଜି-ଇ-ଇ-ଇ ଉଁ-ଉ-ଉ ଭାତ ଆଉ ଶା ହଁ ନାଇଁ ରାତି ପାଇଁ ବନେଇଛି ଚକୁଳି ପିଠା ଆଉ ହଉଛି-ଇ-ଇ ମଟର ଆଳୁ ତରକାରୀ।
ବହୁତ ଭଲ।
ହିଁ।
ସ୍ଵାଦିଷ୍ଟ ବ୍ୟଞ୍ଜନ ଅ ଆପଣ ଅ-ଅ-ଅ ଯୋଉ ମ ମଟର ତରକାରୀ ଟା ବନଉଛନ୍ତି କେମିତି ବନଉଛନ୍ତି?
ଉଁ ଫାଷ୍ଟ ମଟର କୁ ବତୁରେଇ ଦଉଛି ତାପରେ ବତୁରାଇ ସାରିଲା ମାନେ ଅଧ ଅଧଘଣ୍ଟା ଘଣ୍ଟା ପରେ ଆଁ ହଉଛି ପ୍ରେସରରେ ମାନେ ତାକୁ ଦେଇକି ଏମିତି ହଉଛି ମାନେ ଦିଟା ନହେଲେ ହାର୍ଡଲି ତିନିଟା ସିଟି ଦେଇ ଦଉଛି ତାପରେ ସେଠୁ ସବୁ ତା ପାଇଁ ସବୁ ପିଆଜ ଟମାଟୋ ଆଳୁ ସବୁ କାଟିକି ରେଡି କରି ରଖୁଛି ସେଠୁ ସେ ସବୁ ମସ ଲା କଷି ସାରିଲା ପରେ ପକେଇକି ସେଉଠୁ ଆଳୁ ଫାଳୁ ପକେଇକି ଭଲସେ କଷି ଦଉଛି। ତାପରେ ସଭା ଲାଷ୍ଟ କୁ ମଟର ପକେଇ ଟିକେ ଭଲସେ ମାନେ ମସଲା ତାକୁ କଷି ସାରିଲା ପରେ ସେଠୁ ପାଣି ଦେଇକି ଫୁଟାଉଛି ଆଉ ସେଠୁ ତାପରେ ପ ପନ୍ଦର କୋଡିଏ ମିନିଟ୍ ଫୁଟେଇଲା ପରେ ହେଇଯାଉଛି ତରକାରୀ ଆଉ।
ଉଁ ତ ଖାଇବା ପାଇଁ ଆପଣ ତ ଯେତେ ଯୋଉ ସବୁ ଜିନିଷ କହିଲେ ଯୋଉ ଭଳି ଆପଣ ଢଙ୍ଗରେ ଉଁ ହୁଁ ରାନ୍ଧଣାଟାକୁ କହିଲେ ସେଇ ଢଙ୍ଗରେ ତ ବହୁତ ଭଲ ସ୍ଵାଦ ଆସୁଥିବ ମୁଁ ଏବେସିମ ଜାଣିପାରୁଛି।
ଆପଣ ଙ କେତେ ସମୟ ପର୍ଯ୍ୟନ୍ତ ଏ ଭଳିଆ ଥିବେ। ତ ମୁଁ ଆପଣଙ୍କୁ ଆଉ ଦୁଇ ତିନି କଲ୍ ଦେଇପାରିବି ଆପଣଙ୍କର କେତେ ଟା ହେଲାଣି ଜାଣିନି!
ଆଜ୍ଞା ମୁଁ ମୁଁ ପ୍ରାୟ ସେହି ଫ୍ରୀ ରହୁ ପାଖାପାଖି କଲ୍ ଆପଣ ଯଦି କଲ୍ କରିବେ ସେ ଏଗାରଟା ପର୍ଯ୍ୟନ୍ତ ମୁଁ ରିସିଭ୍ କରିପାରିବି କଲ୍।
ଆଜ୍ଞା ଠିକ୍ ଅଛି।
ଆପଣ ଅଁ
ଆଜ୍ଞା!
ହଁ ଆପଣ ଏଗାରଟା ପର୍ଯ୍ୟନ୍ତ କଲ୍ ହଁ ଆପଣ ଗ୍ରହଣ କରିପାରିବେ ତ? ଆପଣ କେବେ ଘରକୁ ଯିବାର ପ୍ଲାନ୍ ରଖିଛନ୍ତି?
ନାଇଁ ଏବେ ତ ସେମିତି କିଛି ନାହିଁ ଏବେ କ୍ଲାସ ଚାଲିଛି ତ ସେ ଇଏ ମାନେ କ୍ଲାସ୍ ସରିଯିବ ସେଇ ତିରିଶ ଆଡକୁ ସରିଲେ ତାପରେ ଯିବୁ
ଆଜ୍ଞା!
ଆଜ୍ଞା।
ଆଜ୍ଞା? ନାଇଁ ଏବେ କିଛି ସେମିତି ନାହିଁ ପ୍ଲାନିଂ।
ଆଜ୍ଞା! ତାଙ୍କୁ ଦର୍ଶନ କରିଥାନ୍ତେ ଯାଇଥାନ୍ତେ।
ଏଇ ଆମ ଭାଗ୍ୟ ରେ ନାହିଁ ଡୋରି ଲାଗିନି ଡୋରି ସିନା ଲାଗିଲେ ଯିବୁ।
ହଁ ସେଇଟା ବି ସମ୍ପୂର୍ଣ୍ଣ ସତ କଥା।
ଆଜ୍ଞା।
ଆପଣଙ୍କ ସହିତ ଆହୁରି ଏବେ ତ ଆପଣଙ୍କର ଅ- ସହପାଠୀ ଥିବେ
ଆପଣଙ୍କ ସହିତ ଆପଣଙ୍କର ସହପାଠୀ ବି ଥିବେ ନା ଆପଣଙ୍କ ସହିତ
ହୁଁ।
ଓ ହୋ ସମସ୍ତେ ଏକା ସାଙ୍ଗରେ ରହୁଛନ୍ତି ଆପଣଙ୍କ ଘରେ।
ଆମେ ଅଲଗା ଅଲଗା ମାନେ ମୁ ସେମାନେ ଅଲଗା ରହୁଛନ୍ତି ମୁଁ ଅଲଗା ରହୁଛି।
ହଉ ଆପଣଙ୍କର ମାନେ ସମସ୍ତିଙ୍କର ଭିନ୍ନ ଭିନ୍ନ ରୁମ୍ ମାନେ ଖରା ନାଇ କି?
ଆକ୍ଚୁଆଲି ମାନେ ଛୋଟ ଛୋଟ ଟିକେ ମାନେ। ଆଁ ମେସ୍ ରୁମ୍ ମିଳୁଛି ନା ତ ମାନେ ଅତି ବେଶୀ। ରେ ଦୁଇ ଜଣଙ୍କୁ କମ୍ଫର୍ଟ ଅଛି। ତ ଦୁଇ ଦୁଇ ଜଣ ରହୁଛୁ। ତାବେଲେ ମୁଁ ଯୋଉଠି ଅଛି ସେଇଟା ଟିକେ ଛୋଟ ରୁମ୍ ଅଛି। ତ ମୁଁ ସେ ସୀଙ୍ଗିଲ ରହୁଛି ଆଉ।
ଓ ହୋ। ଆପଣଙ୍କର ଅ ଅ ଯୋଉଠି ରହୁଛନ୍ତି ବାସସ୍ଥାନ। ସେଇଠୁ ଆପଣଙ୍କର। ଅ -ହ -ଯିବା ପାଇଁ କେତେ ସମୟ ଲାଗୁଛି।
ମୁଁ ତ ଯୋଉଠି ରହୁଛି ସେଇଠୁ ଅ- ମାନେ ଏମିତି। ଚାଲିକି ଗଲେ ସେଇ ମାକ୍ସିମମ୍ ଅଧଘଣ୍ଟେ ଖଣ୍ଡେ ଲାଗୁଛି। କଲେଜ ଠି ପହଞ୍ଚିବାକୁ।
ଆପଣଙ୍କର ଅ ଚାର୍ଜ ସେଠି କଣ ଥାଏ କଲେଜ ରେ? ଯଦି ନ
ହୁଁ ଭଲ।
ଫୋନ ଥରେ କଣ ସବୁ କରନ୍ତି ଯାଇକି ଫାଷ୍ଟ?
ଆ ଏଠୁ ଆମର ତ କ୍ଲାସ ହଉଛି ସକାଳ ଦଶଟା। ଦସ ଟାରୁ ପାଞ୍ଚଟା। ଡ୍ୟୁଟି ରହୁଛି ଆଠଟା ରୁ -ଦିଟା। ଆଠଟାରୁ ଦିଟା ଡ୍ୟୁ ଟି ଯାଉଛୁ ଆଠଟା ଆମେ ପ୍ରାୟ ଏଠୁ ଯାଉଛୁ ସାତଟାରୁ ତ- ଏଠୁ ଗଲେ ଡ୍ୟୁଟି ମାନେ କଲେଜ ଯାଇଁକି ସେଠି
ଆଜି ଜୟନିଂ କରୁଛୁ।
ଘୁରେଇ ଦେଇକି ଆସିଛି। ମଶା ଖାଇ ଯାଉଛନ୍ତି ମାନେ ମୁଁ ବୁଝିି ପାରୁନି ବୋଧେ ମୋ ବ୍ଲଡ ଟା ବୋଧେ ଅଧିକ ମିଠା ଲାଗୁଛି। ଦେଖୁନୁ ମଶା ପୁରା ଖାଇ ଗଲେଣି। କେତେବେଳୁ ହେଲାଣି। ଘୁରେଇ ଦେଇକି ଆସିକି ଖାଇବି। ଭୋକ କରନି ତମେ ତ ଆଣିକି ଦେଇଦଉଛ ଆଇ ସେଇଟା ଖାଇ ଖାଇ ଆମ ପେଟ ପୁରା ଫୁଲ ହେଇଗଲାଣି ଆଉ ମୋର ମନ ନଥିଲା ମୋର ଇଚ୍ଛା ଥିଲା ବରା ଫରା। ହ
ଆଜ୍ଞା।
ଆଜ୍ଞା କୁହନ୍ତୁ।
ମୁଁ କହିଲି ଆପଣଙ୍କର ବାଇଗଣ ଆଉ ସବୁ ଜିନିଷ ବି ହେଇଛି ସାଙ୍ଗରେ ନା?
ନାଇଁ ନାଇଁ ମାନେ ମୁଁ ଯୋଉ ମେସ୍ ନେଇ ରହିଛି ନା ତ ସେଇଠି ମାନେ ଫ୍ୟାମିଲି ଅ ଅଛନ୍ତି ନା ତ ସେ ମାନେ ଓନର ମାନେ ଓନର ଙ୍କ ୱାଇଫ୍ ସିଏ ମାନେ ବହୁତ୍ ଫ୍ରେଣ୍ଡଲି ମିଶି ଯାଇଛନ୍ତି ସେଇଟା ତ ସିଏ ଏମତି କେତେବେଳେ କେମିତି ଏମିତି କିଛି ଭଲ ମାନେ ଆଇଟମ୍ ଡିସ୍ କଲେ ମତେ ଏମତି ଦିଅନ୍ତି ଆଉ
ଓ ହୋ ହୋ।
ସେଇଟା ସେ ମାନେ ହଉଛି କରିଥିଲେ। ତ ଆଜି ତାଙ୍କ ମାନେ ତାଙ୍କ ଶାଶୁ ଯିଏ ସେ ମାନେ ବାଇଗଣ ଛାଣିଥିଲେ ତ ସେ ମତେ ଆଣି ଦେଇଥିଲେ କହିଲେ ନିଅ ନୂଆ ଜିନିଷ ଟେଷ୍ଟ୍ କର ମୁଁ ସେଇଆ କହିଲି ମୁଁ ମାନେ ମୁଁ ମୁଁ ତ ଏତେ ଅଏଲି ଫୁଡ୍ ଖାଏନା ସେ ପୁରା ତେଲ ପ୍ରବଳ ଥିଲା ମୁଁ ସେଇଆକୁ କହିଲି ତେଲ ପୁରା ବାହାରୁଛି।
ଆପଣ ଏବେ ଖାଇବେ ବୋଧେ?
ନାଇଁ ଏବେ ତ ଖାଇନି ଆଉ ଟିକେ ଗଲେ ଏମତି ତଳେ ବୁଲୁଥିଲି ଆଉ ଟିକେ ଗଲେ ଯିବି ରୁମ୍ କୁ ଖାଇବି ଆଉ।
ଆଉ ଆପଣଙ୍କର ଗାଁ ଟା କେମିତିଆ ପରିବେଶ ମାନେ ପରିବେଶ ଟା କେମିତି ରଜ କେମିତି ପାଳନ କଲେ?
ରଜ ମୁଁ ତ ଏ ମାନେ ଏତେ ମାନେ ଏ ଗାଁ ଇଏରେ ଏତେ ରହିନି ମାନେ ଛୁଆଟି ସବୁବେଳେ ମାନେ ବାହାରେ ବାହାରେ ରହିକି ପଢୁଛି। ମାନେ ଏତେ ଇଏ ନାହିଁ ମାନେ ମୁଁ ବି ଓଡ଼ିଆ ଠିକ୍ ସେ ମାନେ ମାନେ ଏତେ କ୍ଲିୟର ଲି କହିପାରେ ନା ମାନେ ବାହାରେ ବାହାରେ ରହିଲି ନା ମାନେ ଇଂଲିସ୍ ଷ୍ଟୁଡେଣ୍ଟ୍ ନା। ତ ଏତେ ଗାଁ ଫା ମାନେ ମୁଁ ଏତେ ଇଏ କରିନି ମାନେ ସେଇ ବହୁତ୍ ବର୍ଷ ହବ ତଥାପି ସେଇ ପାଞ୍ଚ ଛଅ ବର୍ଷ ପାଖାପାଖି ହବ ଗାଁ କୁ ଯାଇନି। ମାନେ ମୁଁ ବାହାରେ ସବୁବେଳେ ରହିକି ପଢୁଛି ନା ଛୁଟି ବି ରହୁନି ତ ଗାଁକୁୁ ଯାଇପାରୁନି ବହୁତ୍ କ କମ ରେୟାର୍ ଗାଁକୁ ଯାଉଛି।
ରଜରେ ବି ଯାଇନି କାରଣ ରଜରେ ମୋର ଡ୍ୟୁଟି ଚାଲିଥିଲା।
ଆପଣଙ୍କର ଗାଁ ପାଖରେ କଣ କଣ ଭଲ ଜାଗା ଅଛି ସବୁ ବୁଲିବା ପାଇଁ।
ଆମ ଗାଁ ପଟେ ହୁଁ ସେମି ତ କହିପାରିବିନି ମାନେ ପୁରା ପରଫେକ୍ଟ୍ ଜାଣିନି କାହିଁକନା ମୁଁ କେବେ ଯାଇନିନା ଗାଁ କୁ ଯେତିକି ଜାଣିଛି ଆମ ସେଇପଟ ସାଇଟ୍ ରେ ମାନେ ଗୋଟେ ଶିବ ମନ୍ଦିରଟେ ଅ ଅଛି ମାନେ ମହାବିନାୟକ ମନ୍ଦିର ସେଇଟା ଟିକେ ବହୁତ୍ ଫେମସ୍ ଫେମସ୍ ମନ୍ଦିର।
ଆମର ବି ଏଠି ଗୋଟେ ଶୈବ ପୀଠ ଅଛି ଅ ଆରଡ଼ି ଧାମ ବୋଲି ଜାଣିଛନ୍ତି
ହଁ ସେଇ ଆରଡ଼ି ତ ସବୁଠୁ ମାନେ ଇଏ ଜାଗା। ଦେଖିଛି ଜାଣିଛି ଶୁଣିଛି ରିଲସ୍ କରିବାରେ ବି ଦେଖିଛି।
ଓହୋ ହୋ ତ ସେଇଠି ଆ ସେଇ ପାଖରେ ଆମ ଘର ଆମ ଘରଠୁ କୋଡ଼ିଏ କିଲୋମିଟର, ପଚିଶ୍ କିଲୋମିଟର ହବ।
ଆଚ୍ଛା ଆଚ୍ଛା।
ହଉ ମୁଁ ନେକ୍ସଟ୍ କଲ ଆପଣଙ୍କୁ ଦଉଛି। ଆପଣ ଏବେ ଖାଇଦିଅ। ତ ମୁଁ ବି ଯାଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି।